ହ୍ୟାଲୋ ହଁ ଦିଦି ନମସ୍କାର।
ନମସ୍କାର।
ନମସ୍କାର ନମସ୍କାର ଆଉ ଦିଦି ଦେହ ପା ଭଲ ହଁ ଖବର ତ ଏବେ ଦୁଃଖ ସୁଖ ଜାରି ରହିଛି। ହଁ ଏଇ ସେ ଆପଣଙ୍କ ଖବର କଣ?
ହଁ ମୋ ଖବର ତ ବହୁତ ବଢିଆ।
ଓହୋ ଆଉ ଆଜି କଣ ଖିଆପିଆ କଣ ହେଇଛି ଆଜି ସକାଳୁ?
ସକାଳୁ ଖାଇବା ଉ ଛତୁଆ। ସକାଳୁ ଛତୁଆ ଖାଇକି ସ୍କୁଲ ଯାଇଥିଲି।
ଆଜ୍ଞା।
ଆଉ ସ୍କୁଲ ରେ ଯାହା ସବୁ ଖାଇବା ଥିଲା ଖାଇଥିଲି। ଭାତ ଡାଲମା। ସନ୍ଧ୍ୟା ବେଳେ ଆସିଲା ପରେ ଆଜି ବର୍ଷା ବହୁତ ହେଇଛି ନା ସେପଟେ କେମିତି ମାନେ ଆପ ଆପଣଙ୍କ ଅଞ୍ଚଳରେ କେମିତି ବର୍ଷା ହେଇଛି?
ତ ପ୍ରାୟ ମୁଁ କଥା କହୁଛି ମୁଁ ସକାଳୁ ଉଠିଲି ଆମର ତ ପ୍ରାୟ ଉଠୁ ଉଠୁ ଆଠଟା ସାଢେ ଆଠଟା ହେଇଯାଇଛୁ ଆମେ ମୁଁ ବହୁତ ଅଳସୁଆ। ଆପଣ ତ ବହୁତ ବେଳା ବେଳି ଉଠିଥିବେ ପାଞ୍ଚଟାରୁ ସାଢେ ପାଞ୍ଚଟା ଉଠିବା ପରେ ମୁଁ ନିତ୍ୟ କର୍ମ ସାରିଲି। ସାରିବା ପରେ ମୁଁ ପ୍ରଥମ ତ ଦୌଡ଼ିବା ପାଇଁ ଯାଇଥିଲି ପ୍ରାୟତଃ ଆମ ଘର ପାଖରୁ ପାଞ୍ଚ କିଲୋମିଟର ପାଖାପାଖି ଗୋଟେ ଜାଗା ଦୌଡ଼ିବାକୁ ଯାଇଥିଲି। ସେଠାରେ କିଛି ସମୟ ଦୌଡି ସାରିବା ପରେ ଟିକେ ୱାର୍କ ଆଉଟ କଲି। ଆଉ ସେଠିକି କରିକି ଆସିଲା ପରେ ଘରେ ମତେ ଦେଲେ ଚୁଡା ଆଉ ଯୋଉ ହରଲିକ୍ସ ଏ ସବୁ ଗୋଳେଇକି ଦେଲେ ଖାଇବା ଲାଗି। ସେସବୁ ଜିନିଷ ଖାଇସାରି ମୁଁ ପ୍ରାୟ ମୋର ସାନ ଭାଇ ବଡ ଭାଇ ସବୁ ଜି କହିଲେ କି ଚାଲ ଆଜି ନଈକି ଯିବା ପାଇଁ ଗାଧିବା ପାଇଁ ଯେହେତୁ ଆମ ଘର ପାଖରେ ନଈ। ସେ କହିଲେ କି ଆଟା ନଈକି ଯିବା ଗାଧେଇବାକୁ, ସେଥିଲାଗି ନଈକି ବି ଗାଧେଇ ଗଲୁ ଗାଧୋଇେଇବା ସମୟରେ ବହୁ ଉପରବାଦରେ ଏତେ ମାତ୍ରାରେ ବର୍ଷା ହେଇଲା ବହୁ ମାତ୍ରାରେ ବର୍ଷା ହେଲା। ଆଉ ଆପଣ ତ ସ୍କୁଲରେ ସ୍କୁଲ ଯାଉଛନ୍ତି ଆପଣ ବର୍ଷା ବର୍ଷା ଆପଣ ଏତେ କାଦୁଅ ଏରିଆ ରେ ବୁଲୁ ନଥିବେ। ଆଉ କଣ କେମିତି ଚାଲିଛି ଆପଣଙ୍କର ବର୍ଷା ଫର୍ଷା ସେକର ଏରିଆରେ କେମିତି କଣ ହେଇଛି ଆ
ଆଜି ପ୍ରବଳରୁୁ ଅତି ପ୍ରବଳ ବର୍ଷା ହେଇଛି ପୁରା ହୁଁ ଅ। ଦିଟା ବେଳ ଠାରୁ ଷ୍ଟାର୍ଟ ହେଲା ବର୍ଷା ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ। ଆଉ ସ୍କୁଲ ରେ ଅପେକ୍ଷା କରି କରି ବିଲକୁଲ ବାହାରି ହେଲାନି ସ୍କୁଲ ରେ ଅପେକ୍ଷା କରି କରି ପାଞ୍ଚଟାରେ ବାହାରିଲେ ସ୍କୁଲ ରୁ। ପୁରା ଓଦା ହେଇକି ଆସିବାକୁ ପଡିଲା। କାହିଁକି ନା ଏତେ ବର୍ଷା ଟିକେ ବି ଛାଡୁ ନଥିଲା ବର୍ଷା ଆଉ ତାପରେ ସେତେବେଳ ଠାରୁ ଲାଇନ ଯାଇଛି ଯେ ଏପର୍ଯ୍ୟନ୍ତ ହେଲାଣି ଲାଇନ ଆସିବାକୁ ନାାଇଁ ଅନ୍ଧାରରେ ସବୁ ବସଛୁ।
ଓ ହୋ। ପ୍ରାୟତଃ ଆମର ବି ମୋ ଭାଇ ମାନେ ସବୁ କହିଲେ କି ଚାଲ ନଇକି ଯିବା ଗାଧୋଇବା ପାଇଁ ଯେପରିକି ସେ ନଈକି ସବୁ ଗାଧେଇ ଯାଇଛନ୍ତି ବହୁତ ମାତ୍ରାରେ ବର୍ଷା ଲାଗିଲା। ସେ ବର୍ଷା କମିବା ପରେ ପରେ ସବୁ ପିଲା ଆସିଲେ ଯେବେ ଆମ ଆସିଲେ ଘରକୁ ଆସିବା ପରେ ପ୍ରାୟତଃ ଆଜି ଘରେ ଯେହେତୁ ଆମିଷ ବାର ହୋଇଥିଲା ଆମିଷ ହୋଇନଥିଲା। ପ୍ରାୟତଃ ଭାତ ଆମ କୋଳଥ ଡାଲି ଜାଣିଛନ୍ତି କୋଳଥ ଡାଲି ଆଉ ଶାଗ ଭଜା। ଆଳୁ ଭର୍ତ୍ତା ଏ ସବୁ ଆଉ କଣ ବେସନ ର ବରା ଗୋ ହେଇଥିଲା ଏଇ ସବୁ ଜିନିଷ ହେଇଥିଲା। ଆପଣଙ୍କ-ଅ-ଅ-ଅ ଏରିଆରେ ତ କୋଳଥ ଫୋଳଥ କଣ ଚାଷ ହଉଛି ଆ ଆମକୁ ଜଣା ନାହିଁ। ଆପଣକୁ କୋଳଥ ଡାଲି, ବିରି ଡାଲି, ମୁଗ ଡାଲି ଏସବୁ ଜିନିଷ କେମିତି ଲାଗେ ଖାଇବାକୁ?
ହଁ ବହୁତ ବଢିଆ ଲାଗେ। ମୁଁ ବି ଖାଇଛି। ଯେ ମାନେ ବିରି ଡାଲି ତ ବିରି ଚୁନା ଆ କରିକିରି ଡାଲି ହୁଏ। ପ୍ରାୟତଃ ଆମ ଘରେ। ଆଉ-ଉ-ଉ ମାନେ ବିରି ଟାକୁ ପୁରା ଗ୍ରାଇଣ୍ଡିଙ୍ଗ କରିକିରି ତାର ଯେମତି ଚୁନା ଟା ହୁଏ। ପୁରା ଏକଦମ ଚୁନା ଅଟା ଭଳିଆ। ହଁ ସେଇଟାକୁ ନେଇକି-ଇ-ଇ-ଇ ଉ-ଉ-ଉ ବିରି ଡାଲି କରନ୍ତି। ଆଉ-ଉ-ଉ-ଉ କୋଳଥ ଡାଲିଟା ତ ଯୋଉ କୋଳ ଥ ଡାଲିରେ ରସୁଣ-ଅ-ଅ ଆଉ ଯଉ ଆମ୍ବୁଲ, ଅ ଲଙ୍କା ସେ ସବୁ ପକେଇ ଆ
ଆଜ୍ଞା କୁହନ୍ତୁ।
ହଁ ସେଇ ସବୁ ପକେଇକି ସେ କେମିତି ଛୁଙ୍କ କରନ୍ତି ଘରେ ବହୁତ ବଢ଼ିଆ ଲାଗେ। ମୁଗ ତ ପ୍ରାୟତଃ ଖାଏ ମୁଗ ଡାଲି, ହରଡ, ମୁଗ ଏଇସବୁ ଡାଲି ତ ହୁଏ ଘରେ।
ହଁ ପ୍ରାୟତଃ ଆମେ ତ ସେଠୁ ଆମ ପିଲାମାନେ ଆସିକି ଖାଇସାରିବା ପରେ ପ୍ରାୟତ ଏବେ-ଏ-ଏ-ଏ ପିଲାମାନେ ଯେପରିକି ମୋର ଗୋଟେ ଭାଇ ଆସିଛନ୍ତି ମୋର ପିଇସିି ପୁଅ ସେ ମୋ ସାଙ୍ଗରେ ବହୁତ ଲାଗିଲେଣି ମାନେ ଯେପରି ସେ ବହୁତ ତଗଡା ମାନେ ବହୁତ ବଡ ଆଦମି ଯେପରି ମୋ ମୋଟା ସୁଟା ହେଇ ବହୁତ ଡେଙ୍ଗା ଆଦ ସେ ମୋତେ ବହୁତ ମାତ୍ରାରେ ମାରନ୍ତି। ସିଏ ଗୋଇଠା, ବିିଧା ସବୁ ଏମିତି ମାରନ୍ତି ମାରିଲା ବେଳକୁ ମୁଁ ତାଙ୍କ ମାଡ ଗୁୁରା ସହିପାରେନି। ମୋର ଆଜି ବହୁ ମାତ୍ରାରେ ରାଗ ହେଲା ଯେମିତି ମୁଁ ତାଙ୍କ ଟିକେ ତଣ୍ଟି ଧରିଦେଲି। କ ମୁଁ ତାଙ୍କୁ ପାରିବିନି ମୁଁ ବଳ ଲଗେଇ ତଥାପି ମୁଁ ଧରିଲି ସିଏ କାଳେ ତାଙ୍କୁ ଡରାଇବା ଲାଗି। ସିଏ ମତେ ସେତେବେଳଳେ ଡରିକି ମୋ ସାଙ୍ଗରେ ଟିକେ କଥାବାର୍ତ୍ତା କରୁନାହାନ୍ତି ମୋ ରାଗିଛନ୍ତି। ସେମିତି କରିଚନ୍ତି ମୁଁ ଆଉ ତାଙ୍କର କେମିତି କଣ ତାଙ୍କୁ ମନେଇବି ଭାବିଛି। ଆଉ ମୁଁ ତ ତାଙ୍କୁ ଭୁଲ ବି ମାଗିଲିଣିି ସେ ମୋ କଥା ଶୁଣୁ ନାହାନ୍ତି ତଥାପି। କେମିତି କଣ ତାଙ୍କ ମନେଇବି ଟିକେ ସେ ବିଷୟରେ ମତେ ଟିକେ କହିବେ କି?
କିଛି ନାହିଁ ଏମିତି ହୁଏ ଭାଇ ଭଉଣୀ ମାନଙ୍କ ଭାଇ ଭାଇ ହୁଅନ୍ତୁ ଭଉଣୀ ଭଉଣୀ ହୁଅନ୍ତୁ କିମ୍ବା ଭାଇ ଭଉଣୀ ହୁଅନ୍ତୁ ଏମାନଙ୍କ ସମସ୍ତଙ୍କ ଭିତରେ ଏମିତିକା ଟିକେ ନୋକ ଝୁକ୍ ଲାଗି ରହିଥାଏ। ଯେମିତିକି-ଇ-ଇ ଚିଡେଇବା ହଉ, ଟିକେ ଲାଗିବା ହଉ। ତ କିଛି ନାହିଁ କିଛି ସମୟ ପରେ-ଏ-ଏ-ଏ ସେ ଟା ରାଗଟା ଟିକେ ବ ବର୍ତମାନ ସୁଦ୍ଧା ତାଙ୍କର ବୋଧେ ରାଗ ଟିକେ ରହିଛି।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
ଆଉ-ଉ ସିଏ ତାଙ୍କୁ ମନେଇବା ପାଇଁ ଆପଣ ତ ଆପଣଙ୍କର ଭାଇ ଯେହେତୁ ଆପଣ ତ ବହୁତ ଭଲସେ ଜାଣିଥିବେ କେମିତି ମନେଇବେ।
ଆଜ୍ଞା। ମୁଁ-ଉ-ଉ ତଥାପି ଆଜି ସେ ପ୍ରାୟତ ଆମେ ପା ଚାରି ପାଞ୍ଚ ଜଣ ଭାଇ ମିଶିକି ପ୍ରାୟତଃ ଆମେ ଛତିଆ ବଟ ଜାଣିଛନ୍ତି ଛତିଆ ବଟ ଯାଇଥିଲୁ। ଛତିଆ ବଟ ଯିବାସ ମୟରେ ସେଠି ବହୁତ ବଡ ମାର୍କେଟ ଇଏ ଅଛି ସେଠାରେ ସବୁ ମୋମୋ ଖାଇଲେ ସେ ମୋମୋ ଖାଇଲା ବେଳେ ବି ମୁଁ ତାଙ୍କ ସହିତ କଥା ହେଲି ସେ ରାଗିକି ମୋ ସାଙ୍ଗରେ କଥା ହେଲେନି। ତାପରେ ସିଏ ବି ଚାଟ୍ ଖାଇଲେ ଯେତେବେଳେ ଚାଟ୍ ଖାଇଲା ମୋ ସାଙ୍ଗରେ ରାଗିଲେ ମତେ ଅନେଇଲେନି ସେକରକୁ ଅନେଇ ଦେଲେ ସେଠି ଆରେ ମୁଁ ଭାଇ ସବୁ ଯାଇଛୁ। ସାନ ଭାଇ ହସିଲେ। କି ତୁ ତାକୁ ଆଗ ବାଡେ
ସେ ହେଇଯିବ ଆଜି ମେ ବି କାଲି ସକାଳକୁ ଠିକ୍ ହେଇଯିବ।
ଉ ହୁ ଆଜ୍ଞା ଆଉ ଏଇସବୁ ଜିନିଷ ପ୍ରାଏ ଏବେ ଚାଲିଛି ମୁଁ ତ ପ୍ରାୟ ସବୁ ଆପଣଙ୍କ ଏରିଆରେ ନଈ ତ ମତେ ଜଣା ନାହିଁ ଥିବ କି ନଥିବ। ଆମ ଏରିଆରେ ଗୌତ ମହାରାଜରେ ଯେପରି ଇନା କଣ କହିଲେ ବର୍ଷା ହଉଛି ବହୁତ ପାଣି ବି ଆସୁଛି। ଆଗେ ଯୋଉ ଦଳ ଅଛି ବହୁତ ମାତ୍ରା ଯୋଉ ଏବେ କଣ କେଜାଣି ସିଏ ପାଖାପାଖି ନଈରେ ମାରୁଛନ୍ତି ତେଲ କି କଣ ଚୁଙ୍ଗୁଡ଼ି ଉପରକୁ ଆସିକି ଉଠିକି ଆସୁଛନ୍ତି ଯେପରି ବହୁତ ମାତ୍ରାରେ ଆମ ପଥ ପଥର ସନ୍ଧିରେ କି ବଡ଼ ବହୁ ମା ପ୍ରାୟତଃ ମୋର ଆଜି ବହୁତ୍ ସାଙ୍ଗ ଆମେ ନଈ ଗଲାବେଳେ ଚୁଙ୍ଗୁଡି ବର୍ଷା ବହୁତ ଜୋରେ ହଉଥାଏ ଏବଂ ଚୁଙ୍ଗୁଡି ବି ବହୁ ମାତ୍ରାରେ ଉଠିଛନ୍ତି। ପାଖାପାଖି ଗୋଟେ ସାଙ୍ଗ କିଏ ଅଧ କିଲେ କିଏ ସାତଶହ ପଚାଶ ପାଖାପାଖି ଏମିତି ସବୁ ପିଲା ନେଇକି ଆସିଛନ୍ତି ଘରକୁ।
ଆଚ୍ଛା ଆପଣ ଧରିଲେ ନା ନାଇଁ ଚିଙ୍ଗୁଡ଼ି?
ନାଇଁ ମୋର ଯୋଉ ପିଲା ଆମେ ଟିକେ ମାଛ ଫାଛ କିଛି ଧରି ପାରୁନା। ଆମେ ଜାଣିନୁ ସେ ସବୁ ଜିନିଷ ଯେପରି ଆମ ପଙ୍କୁଆ ମାଛ ବି ଆମେ କିଚି ଧରି ଶିଖିନୁ ବି। ଆଉ ଯେହେତୁ ଆମ ପାଖରେ ବି କୁଲ କୁଲ ହେଇକି ଯାଉଥିଲେ ସବୁ ଚିଙ୍ଗୁଡ଼ି ଆ ଏମତି ସବୁ ଯାଆନ୍ତି ଆମେ ଟୋଟାଲ୍ ହା ଧରି ପାଇଲୁନି। ଆମେ ଯେମିତି ଧରିବାକୁ ଯାଉଥିବୁ ସେ ଡେଇଙ୍କି ଆମ ଉପରକୁ ନହେଲେ ଆଉ ଗୋଟେ ଜେଗାକୁ ପଳାଉଥିବେ। ମାନ ନେତାଙ୍କ ବି ତଥାପି ସେ ମାନେ କୁ ଆମେ ଟୋଟାଲ ଆଜି ଧରି ପାରଲୁନୁ ସେ ସବୁ ପିଲାମାନେ ବହୁତ ଅଛି ନା ସେ ଧରିଛନ୍ତି ତାଙ୍କ ଛୁଆ ବେଳୁ ଧରୁଛନ୍ତି ସେ ଧରି ଦଉଛନ୍ତି। ଆମକୁ ଟିକେ ଧରି ଆସେନି।
ଆଛା ଆମର ଏ ଗୋଟେ ନଈ ଅଛି କିନ୍ତୁ ପାଞ୍ଚ ଛଅ କିଲୋମିଟର ଦୂର ହବ। ଘରଠାରୁ। ତ ସେଥିପାଇଁ ଆମର ଏତେ ନଈ ସହିତ ଏତେ କଣ ସଂଯୋଗ କିଛି ନାହିଁ। ଆଉ କଣ ପୋଖରୀ ଅଛି ପୋଖରୀରେ ମାଛ ଧରା ହୁଏ।
ଆଜ୍ଞା। ଆଉ ସେ ଯୋଉ ଆପଣଙ୍କରେ କେତେ ବର୍ଷ ପାଖାପାଖି ହେଇଗଲାଣି ଆପେ ଆପଣ ବିଦ୍ୟାଳୟରେ ରହିଲେଣି?
ହଁ ମୋର ସରକାରୀ ବିଦ୍ୟାଳୟ ମାନେ ପୁରା ସରକାରୀ ଭାବେ ରହିବା ହେଇଗଲା ଦୁଇ ବର୍ଷ। ଆ ଆଉ ଆଗରୁ ମୁଁ ଗୋଟେ ଏନଜିଓ ରେ କାମ କରୁଥିଲି ଯେତେବେଳେ ସେତେ ସେ ସେଇ ତିନି ଚାରି ବର୍ଷ ହେଇଯିବ ପାଖାପାଖି ଛଅ ବର୍ଷ ହେଇଯିବ।
ଆଜ୍ଞା। ଏବେ ଆପଣଙ୍କର ପୁରା ଇଏ ଚାକିରି ରହିଯାଇଛି ପରମାନେଣ୍ଟ ଟାଇପର ରହିଛି ଚାକିରି ନା ଟେମ୍ପରାରୀ ଟାଇପ।
ନାଇଁ ପରମାନେଣ୍ଟ।
ଆଜ୍ଞା ଯାହା ବି ହେଲେ ଆପଣ ଏବେ ଆପଣଙ୍କ ଘରେ ଆପଣ ଯୋଉ ଚାକିରି ନେଇ ଆପଣଙ୍କ ଘରେ କେମିତି କଣ ଖୁସି ଅଛନ୍ତି ବାପା ବୋଉ ତ ବହୁତ ଖୁସି ହଉଥିବେ? ଯେପର କିି ଆପଣ ତ ଆପଣ ଆପଣଙ୍କ ସାନ ଭାଇ ଭଉଣୀ ମାନକୁ କେମିତି କଣ ପଇସା ପତ୍ର ଦିଅନ୍ତି ସବୁ ଖର୍ଚ୍ଚ କରିବା କି ମତେ ଟିକେ କହିବେ କାଇଁ ନା ମୁଁ ମୋ କଥା କହୁଛି ମୋର ଯୋଉ ଗୋଟେ ବଡ଼ ଭାଇ ଚାକିରୀ କରୁଛନ୍ତି ତାଙ୍କର ସଫ୍ଟୱାର ଇଞ୍ଜିନିୟର ଅଛନ୍ତି। ତାଙ୍କର ପାଖାପାଖି ବହୁତ ସାଲାରୀ ଆସୁଛି ଆସିବା ପରେ ସିଏ ଆମକୁ ପ୍ରାୟ ପତି ବହୁତ ତ ଫା ଯେପରିକି ସେ ତାଙ୍କର ପଇସା ଆସିବା ମାତ୍ରକେ ତାଙ୍କ ବହୁ ମାତ୍ରାରେ ଖର୍ଚ୍ଚ ହୁଏ। ଆଉ ସିଏ ତ ବହୁ ମାତ୍ରାରେ ଆମକୁ ନେଇକି ଡ୍ରେସ ପଟା କିଣେଇକି ଦିଅନ୍ତି। କିଣନ୍ତି ବହୁ ମାତ୍ରାରେ ଖାଇବାକୁ ଦେବେ ଯେପରିକି ମାନେ ପ୍ରାୟତଃ ସପ୍ତାହକୁ ତିନିରୁ ଚାରିବାର ବହୁତ ଦିନ ଖାଇବାକୁ ଦିଅନ୍ତି, ଯେତେ ବି ଘର ଲୋକ ପାଟି କରନ୍ତି ତୁ ଏବେ ପଇସା ରୋଜଗାର କଲୁଣି, କିଛିଟା ରଖ ଘର କରିବୁ। ଘର ତ କରିଚନ୍ତି, ମାନେ ଆଉ ଟିକେ ଘର କରିବୁ। କିଛିଟା ତ ପଇସା ରଖ ପାଖରେ, ସେ କିଛି ବି ପଇସା ରଖୁନାହାନ୍ତି। ସେ ମାନେ ବହୁତ ମାତ୍ରାରେ ଖର୍ଚ୍ଚ ଖର୍ଚ୍ଚ କରୁଛନ୍ତି। ଆପଣ ଆପଣଙ୍କ ସାନ ଭାଇ ଭଉଣୀକି କେମିତି କଣ ପଇସା ପତର ଦିଅନ୍ତି, ସବୁ ଖର୍ଚ୍ଚ କରିବାକୁ।
ହଁ ମୋ ସାନ ଭଉଣୀ ସେ ତ ଚାକିରି, ମାନେ କରିଛନ୍ତି। ତ ସେଥିପାଇଁକା, ମତେ ମୋ ଉପରେ ଏତେ କଣ ବ-ବର୍ଡନ ଟା ଆସେନି। ଆଉ କିନ୍ତୁ ଯେତେବେଳେ ଦରକାର ହୁଏ। ମତେ ସେତେବେଳେ ବି ମାଗେ ଦିଏ। ଆଉ ହଁ ଦେଖାହେଲେ, ମାନେ ଦେଖାହେଲେ ମାନେ କଣ ନାଇଁ ଯେହେତୁ ସିଏ ତା କାମରେ ବ୍ୟସ୍ତ ଥାଏ, ମୁଁ ମୋ କାମରେ ବ୍ୟସ୍ତ।
ଆଜ୍ଞା।
ଛୁଟି ହେଲେ ହିଁ ଆମେ ଘରୁକୁ ଯାଉ। ଆଉ ସବୁ ଛୁଟିରେ ଯେ ମୁଁ ଘରୁକୁ ଯିବା ସମୟରେ, ସେ ଆସିଥିବ ସେମିତି ବି ମାନେ ନଥାଏ। ତ ଯେତେବେଳେ ଘରେ ଏକାଠି ରହୁ କିମ୍ବା ବଜାର ଯାଉ। ସେ ସମୟରେ ଯାଉ ତ, ଯାହାବି ତାର ମନପସନ୍ଦର ଖାଇବା ସେ ଖାଏ। କିମ୍ବା ତାର କେତେବେଳେ କୌଣସି ଜିନିଷ ଦରକାର ଥାଏ, କି ମୁଁ ଯଦି କିଛି ବଜାର ଯାଇଛି ମୁଁ ଭାବେ କି, ନାଇଁ ମୋ ଭଉଣୀ ପାଇଁ ଏଇଟା ନେଲେ ସେ ଖୁସି ହବ। ସେଇ ଜିନିଷ ମୁଁ କିଣିକି ନିଏ।
ଆଜ୍ଞା। ହଁ ଏଇ ସବୁ ଜିନିଷ, ତାହେଲେ ପ୍ରାୟତଃ ମୁଁ କହିବାକୁ ଚାହୁଁଛି ଦିଦି ଆପଣ ତ କେବେ, ଆପଣଙ୍କ ଗାଁରେ ଆମ ଗାଁରେ ପ୍ରାୟତଃ ବହୁତ ଭଲ ଭଲ ଗ ଛ ଅଛି। କେମତି କଇଲା ବର, ଓସ୍ତ, ଚାଖୁଣ୍ଡା ବହୁ ମାତ୍ରାରେ। ଆମ ଗାଁରେ ପୁରା ବହୁତ ଛାଇ ଏରିଆ। ମାନେ ପ୍ରାୟତଃ ଆପଣ ଜାଣିଥିବେ, ଜବ କାର୍ଡର ଗୋଟେ କାମ ଆସିଥିଲା। ଆମ ଗାଁକୁ, ଯେପରି ମୁଁ ଜାଣିନି ଆମ ଗାଁରେ ଏମିତି ଗଛ ମାତ୍ରାକେ ଲାଗିଛି ବିଶ୍ୱାସ କରିବେନି, ପ୍ରାୟତଃ ଘର ଆଗରେ ମାନେ ଏମିତି ଗଛ ଲାଗିଛି କେବେ ଖରାରେ ଗାଁରେ ଖରା ଦିଶିବାକୁ ମିଳୁନି। ପ୍ରାୟତଃ ଏବେ ମାନେ ବହୁତ ନେଚର୍ ଜିନିଷ। ଆପଣଙ୍କୁ କେତେବେଳେ ଛାଡିବି, ଫଟୋ ଫଟ ଯେମିତି ଏସବୁ ଜାଗାର ଆପଣ ଦେଖିବେ, ଆପଣଙ୍କୁ କେମତି ଲାଗିବ? ଆଉ ଆପଣ କେବେ ଆସୁଛନ୍ତି ଆମ ଏରିଆ ବୁଲିଆ ଲାଗି? ଛତିଆ ବଟ ଯେବେ ବିି ଆସିବେ ବୁଲିଆକୁ, ଯେବେ ବି ହେଲେ ଆସିବେ ଆପଣ ଆମ ଯେବେ ବି ହେଲେ ମନେ ପକେଇବେ, ମୁଁ ଆପଣଙ୍କୁ କେବେ ବି ଆଣିବି ଏସବୁ ଜାଗା ସବୁ ବୁଲାଇବି। ବହୁତ ଭଲ ଭଲ ଆପଣ ଜାଣିଥିବେ, ଏବେ ଗୋଟେ ଆମର ଭାଇରାଲ ହଉଛନ୍ତି, ମିନି କେଦାରନାଥ ଜାଣିଚନ୍ତି? ସେ ତ ପ୍ରାୟ ସେ ଛତିଆ ବଟରୁ, ଆଜ୍ଞା ସେ ସେ ଛତିଆ ବଟରୁ ପ୍ରା ପ୍ରାୟତଃ ପାଞ୍ଚ ଛଅ କିଲୋମିଟର ଭିତରେ, ଛ କିଲୋମିଟର ଆମ ଘର ପାଖରୁ ସେଇ ଦଶ କିଲୋମିଟର ପାଖାପାଖି ହେଇଯିବ। ସେଠିକାର ଜେଗା ବି ବହୁତ ଭଲ। ଆଉ ତା ଆଗରେ ଆପଣ ଜାଣିଚନ୍ତି କି, ଆମର ମହାବିନାୟକ ମନ୍ଦିର। ସେ ଜେଗା ବି ବହୁତ, ହଁ ସେ ଜେଗା। ଆପଣ ଯେବେ ବି ଆସିବେ ଏଇ ତିନୋଟି ଉଁ ଜାଗା ବୁଲିକି ଯିବେ। ଯେବେ ବି ହେଲେ ଆସିବେ କାରଣ ଆ ପ୍ରାୟତଃ ସେକର ଲୋକ ପୁରୀ ଲୋକ, ଏକରକୁ ବୁଲିଆକୁ କେବେ ଆସନ୍ତିନି। ପ୍ରାୟତଃ ସେଇ ଛତିଆ ବଟ ଲାଗି, ଆସନ୍ତି ବୁଲିଆ ଲାଗି। ସେଥିଲାଗି ମୁଁ ଆପଣଙ୍କୁ ଟିକେ ଜଣାଇଲି ଆଉ ଏସବୁ ବିଷୟରେ ଆଉ।
ଠିକ୍ ଅଛି ଠିକ୍ ଅଛି ନିହାତି ଭାବରେ।